ହାଲୋ।
ହଁ।
କୁହ ଗୁଡ଼୍ ମର୍ନିଂ।
ହଁ ହଁ ଗୁଡ଼୍ ମର୍ଣ୍ଣି।
ଆଉ କଣ ହଉଛି ଆଜି, କାମ ସରିଲାଣି?
କାମ ନାଇ ସରିଛି କଣ, ଏଇ ଗାଧାପାଧା ସରି ପୂଜା ପୂଜି ସରିଯାଇଛି। ଆଁ ଆଉ ରୋଷେଇବାସ କିଛି ହେଇନି ଆ। ସେଇ ମାଛ ଅଣା ହେଇଥିଲା ଚୁନା ମାଛ ସେରା ଭଜାଭୁଜି କରିକି ଅ। ରଖିଛି ସେରା ଯିଏ ପଖାଳ ଖାଇବା କଥା ଖାଇବ, ତାପରେ ଗାଧୁଆବେଳୁ ତରକାରୀ ପତର ହବ ଆଉ।
ହ
ଆଉ ତମର।
ଆମର ସକାଳ ର ସରିଲା ରୁଟିି, ଭଜା, ପରଟା ଫରଟା। ପଖାଳ ସେ ଯୋଉ। ହୁଁ ସକାଳେ ସମସ୍ତେ ସକାଳ ର ସରିଗଲା, ଆଉ ଭଜା ଆଉ ଟିକେ। ଦେଲି ସବୁ ପରିବା ମିଶେଇକି, ଯୋଉ ପୋଟଳ ଝୁଡ଼ଙ୍ଗ, ଆଳୁ, ଜହ୍ନି ସବୁ ମିଶେଇକି ଭାଜି ଦଉଚି ଟିକେ। ସେ ମା ଆମ, ଶାଶୁ ଟିକେ ସେ ପରିବା ପରିବା ଭଲ ପାଆନ୍ତି ଖାଇବାକୁ। ଆଳୁ ଏତେ ଭଲ ପାଆନ୍ତିନି ଖାଇବା ପାଇଁ, ଆଉ ସେ ଜହ୍ନି ଭେଣ୍ଡି ଏରା ସବୁ ବାରିରେ ଆମର ହଉଚି। ମୁଁ ମିଶେଇକି ଆଉ ଟିକେ ସବୁ ଭାଜି ଭାଜି ଭାଜି ଦେଇଚି। ଛଆ ଖାଇ ଦେଇକି ତାଙ୍କର ଗଲେଣି କୁଆଡ଼େ ଖେଳିବାକୁ ବୁଲିବାକୁ ଗଲେଣି। ଟିକେ ସରିଲା ଟିକେ ଆସି, କଣ କହିଲ?
ସ୍କୁଲ ଯାଇନାହାନ୍ତି କି?
ସ୍କୁଲ ଯାଇ ନାହାନ୍ତି, ନା। ଏଇଥରକ ଝିଅ ଟାକୁ ଆଡମିସନ କରିବି ବୋଲି କହୁଥିଲି, ତା ବାବା କରିନାହାନ୍ତି, କହିଲେ ଏଇ ଯା ଯାଉ ଆର ଥରକୁ କରିଆ, ଆଉ ଏଇ ଅଙ୍ଗନବାଡି ଯାଏ, ଅଙ୍ଗନୱାଡି ଏବେ ଟିକେ ଏଇ ବାଇଶି ତାରିଖରେ ଖୋଲିଚି, ଏଇଥର ଟା ଅଙ୍ଗନୱାଡି ଯାଇନି। ମୁଁ କହିଲି ଆଜି ତ ଶୁକ୍ରବାର, ଆଉ ଶନିବାର ସଣ୍ଡେ ଯାଉ, ଏକାଥରେ ସୋମବାର ଦିନ ଠୁ ଆଜି
କଣ ଖାଇଥିଲ ସକାଳୁ, କିଛି ଖାଇନ?
ହଁ, ସକାଳୁ ମୁଁ ଚାହା ପିଇଥିଲି ଆଉ ଖାଇବା ଖାଇବି କଣ ଏଇ ଖାଇ ପିକି ସମସ୍ତେ ବାହାରି ଗଲେ, ଟିକେ ଫାଙ୍କା ହେଇଗଲେ ଖାଇବି କଣ ଦେଖିଆ ଦିଟା। ରୁଟି ଅଛି, ଭଜା ଭାଜା ଅଛି କଣ ଖାଇବି ଆଉ।
ଆଉ ଭାତ ବି ହେଇଚି ସାରିଲାଣି, ଗରମ ଭାତ ବି ହେଇସାରିଲାଣି, ଆଉ ଭଜା ଭଜା ସିଏ ଭଜା ତ କରିଦେଇଚି, ଆଉ ଡାଲି କି ତରକାରି ପ କଣ କରିବି?
ଆଜି କଣ ଆଇଁଷ ବାରି, କିଛି ହବନି?
ଆଇଁଷ ରାତିକି ହବ, ଆଇଁଷ ଆଉ କେହି ନାହାନ୍ତି, ସେ ହଜବେଣ୍ଡ ବି ପଳେଇଲେଣି, ସେ ଦେଢସୁର ବି ପଳେଇଲେଣି, ସେ ସୋରୁମ ପଳେଇଲେଣି, ଇଏ ପଳେଇଲେଣି। ଆଉ ଦିନରେ ଆଇଁଷ ଏନା ହବନେହିଁ। ଯଦି ଆଇଁସ ହବ ରାତି, ହୁଁ, ଆଉ ଏ ମାନେ ପୁଅ ପିଲା ରହିବେ ନାହି, ଆଉ ଆମେ ଆଣି କଣ ଆଇଁଷ ଆଉ କରି ଖାଇବୁ, ତାଙ୍କ ପାଇଁ ରଖି ଏକାଥରେ ରାତି। ଯାହେଲେ, ସେ ଆସିଲେ ଏକାଥରେ ରାତିରେ କରିକି ଖାଇବୁ।
ହୁଁ।
ଆଉ ସେଇଥିପାଇଁ ସେ ସବୁ ବାହାରି ଭୁରି ଗଲେଣି, ସେବେ କାମ ଲୋକ ଆସୁଚନ୍ତି ହଁ ଲୋକ ଆସିଥିଲେ, କଣ କାମ ହଉଚି କୋଉଠୁ? ଖାଇବା, ଖାଇକି ପଖାଳ ଗଲେ, ଭଜା ଭଜା ହେଇଥିଲା, ପୋଡାପୋଡ଼ି ସେ ଖାଇ ପିଇ ଗଲେଣି, ବା ବାପା ବି ଖାଇ ଗଲେଣି ସମସ୍ତେ ସରିଲାଣି, ମା ତାଙ୍କର ଏବେ ଧାମାଜି ବହୁତ ଇଏରେ, ମା ତାଙ୍କର ଦାନ୍ତ ଘଷୁଚନ୍ତି ଇଏ ବ୍ରସ ସରିକି, ଏଇନା ଏଇ ଇନାଚାହା ଫାହା ପିଇକି ରୁଟି ଅଛି ଭଜା ଭଜା ଅଛି, ମୁଁ କହିଲି ତମେ ଖାଇଦିଅ ରୁଟି ଭଜା। ଖାଇସାରିକି ତାଙ୍କର ଯିବେ ଏଇ ଯୋଉ, କଣ ତାଙ୍କ ଘର ଫର ଯଦି ପକେଇବେ। ତମର କଣ? ଖିଆପିଆ, ହଜବେଣ୍ଟ ପଳେଇବେଣି? ହାଲୋ।
ହଁ, ହାଲୋ।
ଆଉ ବୁଲାବୁଲି କୁଆଡେ କରିବାକୁ ଯାଇଚ ନା ଯାଇନ? ବାହାଗର ପର୍ବରୁ। ଏବେ ତ ଯାଇପାରୁନଥିବ ଛୋଟ ଛୁଆ ବାହାଘର ପୁରୁବରୁ।
ବାହାଘର ପୂର୍ବରୁ ହଁ। ସେମତି ମଝିରେ ମଝିରେ ସବୁ ମିଶିକି ଯାଆନ୍ତି ସାଙ୍ଗ ହେଇକିନା। ହଁ। ଆଉ ଏବେ ଆଉ ବହୁତ ସୁଯୋଗ ମିଳୁଛି ଯାଇ ହଉଛି କୁଆଡେ।
ଏବେ ଛୁଆ ପିଲା ଇଏ ଝାମେଲା ହେଲେ ଆଉ କୁଆଡେ ଯାଇ ବି ପାରିବୁ। ତାକୁ ଧରିକି ମୁଖ୍ୟ ଜିନିଷ ହଉଛି। କୁଆଡେ ବି ଯିବୁ ତାଙ୍କୁ ନେଇକି ଯିବୁ ତାଙ୍କୁର ସବୁ ଜିନିଷ ପତ୍ର ନବୁ ତାଙ୍କୁ ନବୁ ତାଙ୍କୁ କହଆ କ ତାଙ୍କ କଥା ବୁଝିଲ ଆଉ ଯିବୁ କଣ ବୁଲିବାକୁ ତୁ କୁଆଡେ ସେଥିପାଇଁ କୁଆଡେ ନ ଯିବୁ ହିଁ ଭଲ। ମୋ ମତରେ ଏଇଆ ଯୁଆଡେ ବି ଯିବୁ ଆଙ୍କର ଲୁଗାପଟା ଭଲ ମନ୍ଦ ଆଗେ ନେବୁ ଖାଇବା ନବୁ। ନବୁ ପାଣି ନବୁ ସବୁ ଜିନିଷ ରେଡି କରିକି ନବୁ ନିଜେ ବାହାରି ଗଲା ବେଳକୁ ଯିବ ସମୟ। ପୁଣି ତାଙ୍କୁ ଯୁଆଡେ ନେଇକି ଯିବୁ ଭଲ ମନ୍ଦ ଦେହ ପାହା କାଳ ଥଣ୍ଡା ବାହାରିବ କଣ ହବ। ସେଥିପାଇଁ ବି ଟେନସନ। ସବୁଥି ଛୋଟ ଛୁଆ ମାନେ ଛୁଆ ବଡ ହେଲେ ଯୁଆଡେ ବୁଲିବୁ
ହଁ ଠିକ ସେ ବୁଲାବୁଲି ବି କରିପାରିବୁନି।
ହୁଁ।
ତମ ଘର ଟା?
ଏଇ ଯାଜପୁର ଭିତରେ ବା।
ହୁଁ।
ହୁଁ।
ଶାଶୁଘ ନା ବାପା ଘର?
ଶାଶୁ ଘର ବାପଘର ବି ଯାଜପୁର ଡିଷ୍ଟ୍ରିକ।
ଓହୋ।
ଯାଜପୁର ରଗଡି ଜାଣିଥିବ?
ହଁ ରଗଡ଼ି ଯାଣିଛି।
ସେଇ ରଗଡି ପାଖରେ।
ହଁ।
ତମର?
ତମର ତ ହଉଛି ଯାଜପୁର ଆମର ଆଡେ କେଉଁଝର।
କଉଁଝର ଡିଷ୍ଟ୍ରିକ୍।
ହୁଁ।
ଆମର ଏପଟ ଆମ ଏଇ ଇଏ ଛାଡିଲେ ତାପରେ ସେପଟକୁ କେଉଁଝର ଡିସଟ୍ରିକ।
ହୁଁ।
କାଷ୍ଟ ସ୍ଥାପ
ତମର ବର୍ଷ ବର୍ଷ ହଉଛି ଆମ ତ ଏ କଣ
ବର୍ଷା ନାହିଁ ଆଜି ଭଲ ପାଗ ହେଇଛି ଆଜି ବର୍ଷା ନାହିଁ କାଲି ରାତିରେ ଯାହା ବର୍ଷା ହେଇଥିଲା ଆଜି ପାଗ ଭଲ ଅଛି ଚ ଚାରା ବଳୁନ୍ତୁ ଅଢ ମାର୍ ହେଲାଣିନ ଯାହା ହେଲେ ସକା ତାଉ ଚାରଟା ବେ ଯାହା ହେଲେ ବର୍ଷା ହବ। ଏଥରେ କିଛି ଭାବିବାର ନାଇଁ।
ହୁଁ ଏବେ ବାଘ ଭଲ ଅଛି ଅଛ ଅଳ୍ପ ଦିଖଣ ମୋର ସବ ହସ ବି ଅଛି କରିନି ଆଉ ଏଇ ଛୁଆଗୁରା ଟିକେ ଯାଇଛନ୍ତି ବୋଲି ଫାଙ୍କା ନହେଲେ ଦିନ ସାରା ତ ସବୁବେଳେ ବ୍ୟସ୍ତ। ହେଇ ଛୁଆ ଗୁରା ପଳେଇ ଚନ୍ତି ବୋଲି ସେ କେଁ କଟର ନାହିଁ ଚୁପଚାପ ସେ ତାପରେ ସେ ମଇ ହୁଁ ଯୋଉ ଇଏ ଝିଆରୀ ପାଇଁ ଝିଅରୀ ଟା ବି ସ୍କୁଲ ପଳଉଚି। ସିଏ ଥିଲେ ବି ଏବେ ସେ ମାଡ଼ ଗୋଳ ସବୁବେଳେ କେଁ କଟର ମେଁ ଲାଗନ୍ତି। ସିଏ ବି ପଳଉଚି ସ୍କୁଲ ସେ ଆସୁ ଆସୁ ତିନିଟା ସାଢେ ତିନିଟା। ଆ ଇଏତ ଆମର ବୁଲାବୁଲି ଖେଳ ଖେଳିବେ ଟିକେ ଯିବେ ଅଧଘଣ୍ଟା ଘଣ୍ଟା ଟେ ଖେଳିବେ ପୁଣି ଟିକେ ଆସିବେ ଘରକୁ। ପୁଣି ବୁଲିକି ପୁଣି ଯିବେ ପୁଣି ଲଞ୍ଚ ସରିବ ଯେମିତି ଖାଇସାରିବେ ମାମା ଲୋ ଚାଲେ ଛାଡି ଦବୁ ତା ଘର ପାଖରେ ଗୋଟେ ସାଙ୍ଗଟିଏ ଅଛି ସିଦ୍ଧି। ତାଙ୍କ ଘରେ ଛାଡି ଦବୁ ମୋ ଝିଅ, ମୋ ପୁଅ ସେ ଦି ଜଣ ଝିଅ ପିଲା ସାଙ୍ଗ ବୋଲି ତାକୁ ଖେଳେଉଚନ୍ତି ଆକୁ ଖେଳଉନାହାନ୍ତି। ଇଏ କୋହୁଚି ଆ ମା ଲୋ ମୋତେ ସାଙ୍ଗ କରୁନାହାନ୍ତି। ପୋ ପିଲାଟେ ଆଉ ତୁ ଆଉ ଗୋଟେ ପୁଅ ପିଲା ସାଙ୍ଗ ଖୋଜ ସାଙ୍ଗ କରିବା ମୋତେ ସାଙ୍ଗ କରୁନାହାନ୍ତି। କର।
ହୁଁ ପୁଅ ପିଲା ଟା ବୋଲି ତାକୁ ମୋ ଝିଅ ସେ ବିଛଣାରେ ପଡିଛି ଏଇ ନେ ସେ କଣ ପଢିବ।
ଛୁଆଟେ ତମର ଗୋଟେ ଛୁଆ ମୋର ଧ୍ୟାନ ନାଇ ଆଉ
ହୁଁ ହୁଁ ହୁଁ ଏଇଟା ଟିକି ଟା ପା ହୁଁ।
ଖାଲି ଗୋଟେ ଝିଅ ହେଇଛି ଏବେ ଜଷ୍ଟ ମୋର ଧ୍ୟାନ ନାହିଁ ମୁଁ ଅନ୍ୟମନସ୍କ ହେଇଗଲି।
ହୁଁ କାଲି ଠୁ ବା ଚା ଚାରି ମାସ ଚାଲିବ।
ସେଇ ଏଇ ଶୋଇଲା ପର୍ଯ୍ୟନ୍ତ ବିଛଣାରେ ଟିକେ ଭଲ। ବିଛଣାରେ ଉଠିକି ଚାଲିଲେ ଆହୁରି ଟେନସନ ଅଧିକ ଏଇଆଡେ ଗଲା ସେଆଡେ ଗଲା ଏଇ କୁଆଡେ ପାହାଚରେ ଚଢିଯିବ ଏଇ ଗୋଡି ପଡିବ କୋଉଠି ଦୌଡିବ।
ହଁ ସବୁବେଳେ ତମେ ତା ଆଖି ମାନେ ରଖିଥବ ତାଉପରେ କହିଲା ଭଳିଆ କାମ ଧନ୍ଦା କମ୍ କରିବ କିନ୍ତୁ ତାକୁ ନଜରରେ ବେଶୀ ରଖିବ।
ହୁଁ ଛୋଟ ଛୁଆ ଜାହା ଘରେ ଅଛି ସେମାନେ ଜାଣିଛନ୍ତି
ମୋ ପୁଅ ବହୁତ ଚଗଲା ମୋ ପୁଅଝିଅ ଦି ବରାବର ତା ମା ଅଛନ୍ତି ସେ ଜଗନ୍ତି। ଖରାବେଳେ ବି ଟିକେ ଶାନ୍ତିରେ ଯୋଉଦିନ ସେମାନେ ଶୋଇଥିବେ ମୁଁ ଟିକେ ଶାନ୍ତିରେ ନହେଲେ ବି ଶୋଇପାରିବୁନି ନା ଶୋଇପାରିବ ହଁ ସେମାନେ ମାଡ଼ ଗୋଳ ସହଜେ ଲାଗୁଥିବେ କାଳେ କୁଆଡେ ପଳେଇବେ କୁଆଡେ କଣ କରିବେ ଯାହା ହେଲେ ଟେ ଧ୍ୟାନ ଥିବ ନିଦ ଜଷ୍ଟ ମାଢି ଆସୁଥିବ ପୁଣି ଟିକେ ଭାଙ୍ଗି ଯାଉଥିବ ତ ମା ନଥିବେ ଯେଉଦିନ ମୁଁ ମୁଁ ଘରେ କବାଟ ଫବାଟ ଦେଇଦେଇକି ମୋର ଖାଇବି ତାକୁ ରଖି ଆଉ ବାହାରିଲେ କୁଆଡେ କଣ ବୁଲିବି ସେ ଖରା ତାପରେ ମୁଁ ଘର ଯାହା ହେଲେ ଗାଁର ବୋହୁଟା। ମୁଁ ଆଉ କୁଆଡେ କାହା ଘରୁକୁ ଯାଇ ବୁଲାବୁଲି କରି ତାଙ୍କୁ ଖୋଜିବି ନା ଆଉ ମୁଁ ସେଥିପାଇଁ ମୁଁ ଖାଇକି ସାରିବି ମୁଁ ମୋର ତାଙ୍କୁ ଘରେ କବାଟ ଫବାଟ ଦେଇକି ରଖିବି ନହେଲେ ସେ ପାଖାପାଖି ଏଇଠି ଖେଳ ତମେ ନହେଲେ ଟି ଭି ଲାଗେଇକି ଦେଖନ୍ତି ମୁଁ ଏଇଠି ଆଉ ନହେଲେ ଯଦି ପାଖାପାଖି କା ଘରକୁ ଯାଉଛି ମନେକର ଦାଦାଙ୍କ ଘର କି ପାଖରେ ତାଙ୍କଘରେ ଯାଇକି ଦେଇକି ଛାଡିକି ଟିକେ କହିଦେଇକି ଆସିବି ଆଉ ନହେଲେ ସେ ବହୁତ ବଦମାସି ଆଡେ ସଡେ ଚଢଯିବ ବେଳେ ବଳେ ଛାତ ଉପରୁ ଚଢି ଯାଇଛି ଆଉ ଛାତ ଉପରକୁ ଲୁଗାପଟା ଏମିତି ବର୍ଷା ଆସିଛି। ମୁଁ କହିଲି ବାବା ଆଉ ଚାଲ୍ ଯିବା ଲୁଗାପଟା ତୋଳି ଆଣିବା ବାହାରେ ଶୁଖୁଛି। ତୋଳି ଆଣିବା କହିକି ତାକୁ ମୁଁ ଯାଇକି ବାହାରେ ତୋଳୁଚି ସେ ଯାଇକି ଛାତ ଉପରେ ଛାତ ଉପରେ କହିଲେ ହଁ। ପୁରା ଛାତର ଆଉ ପାଦରେ ସେ ତଳେ ହେଇଥାନ୍ତା ମାନେ ମତେ ଡାକୁଛି ମାମା ଲୋ ଦେଖିଲୁ ମୁଁ କୋଉଠି ମୁଁ ଆଉ କଣ କହିବି ମୋ ପାର୍ଟିରେ ଆଉ କିଛି କଥା ନାହିଁ ଏଠୁ ମୁଁ ଝଡଡ଼ିନି କହଲି ତୁ ଛାତ ଉପରୁ କାହିଁ ଗଲୁ ପଛ ପଳା ପଛୁ ପଳା ପଛୁ ପଳା ଏମିତି କହିଲି ପଛକୁିଟିକେ ପଳେଇ ଆସିଲ ମୁଁ ଏପଟେ ଦଉିକି ଯାଇଁ ମେ ନେଇି ଚକଲେଟ ନାଇଁ ବାବା ଆଣିଛନ୍ତି ଚକଲେଟ ଚକଲେଟ ନେ। ସେ ଚକୋଲେଟ ଯେମିତି କହିଚି ମୁଁ ଆଡୁ ଦୌଡିକି ଆସିଲି ମା ଟାଣୀ ମୁଁ ତାକୁ ଆଣିକି କାଖେଇଲି। କାଖେଇକି ନେଇ ଆସିଲି ନେଇ ଆସିକି ତାକୁ ସେଇ ଦିନରୁ ତା ବାବା ଉପରେ ଚିଲି ଏତେ ବଦମାସି ହଉଛୁ ତୁଯାଇକି ଛାତ ଉପରେ ଛାତ ଉପରେ ଟିକେ ଚାବି ଫାବି ପକେଇବାକୁ ପକାହଉନି ଆଉ ମୁଁ କହିଲି ଏ ଥର ଛାତ ଉପରେ ଚାବି ପକେଇ ଦେଲେହବ ଆଉ ଛାତ ପାରି ହବନି ତାକୁ ଛାତରେ ଚାବି ପକେଇ ଦେଲେ ହବ ଆଉ ତୁ କେତେବେଳେ ଅଡେ?? କଣ କରୁଛୁ ଆଡେ ବାହାରେ ଖେଳୁଛନ୍ତି ଠିକ ଅଛି ବାହାରେ ଖେଳୁଛନ୍ତି ଠିକ ଅଛି କୋଉଠି ପଡିଯିବେ। କଣ ଆଣ୍ଠୁ ପାଣ୍ଠୁ ଛିଡି ଗଲା ଠିକ ଅଛି ପାହାଚ ଛାତ ଉପରୁ କଣ ଆମର କିଛି ଅଛି?
ହଁ ତମେ ଘରେ କଣ କରୁଥିବ ସେ ଦେଖି ଛାତ ଉପରୁ ପଳେଇ ସାରିଥିବ।
ଏଟା ଏତେ ବାଳୁଙ୍ଗା ହଉଚି। ସେସେମିତି ଏଇଠି ଏଇଠି ସାଙ୍ଗ ସାଙ୍ଗ ଆଙ୍କରି ଘରେ ଥିବ ଆହୁରି ପୁଣି ସାଙ୍ଗ ସାଙ୍ଗେ ଆଉ କାହା ଘରେ ଯାଇ ହେବେଣୀ। ଏଇଁ ମା ଯୁଆଡେ ଯିବେ
ହୁଁ ହଁ ହୁଁ।
ତମର ରୋଷେଇବାସ ଭାତ ଭାତ ବସେଇ ନଥିବ?
ନାଇଁ ବସେଇନି ଝିଅ ଟା ସେଇଥିଲାଉଟା ଅଛି ଆଉ। ଆମ ଘରେ ନା ଆମ ଶଶୁର ମୋ ଶଶୁର ଅଛନ୍ତି ମୋ ସ୍ୱାମୀ ଆଉ ମୋ ନଣଦ ନଣ ଦେଇ ତାପରେ ଝିଅଟିଏ ପୁଅଟିଏ ସବୁ ମିଶିକି ରହିଛୁ ଆଉ।
ରହୁଛନ୍ତି ନଣଦ ନନଦେଇ କଣ କୋଉଠି ଜବ୍ କରୁଛନ୍ତି କି ତାଙ୍କ ବାହାଘର ସେଇ କା।
ଆଛା ଏଇ ପାତ ବାହା ହେଇଛନ୍ତି ସେ ଏଇଠି ରହୁଛନ୍ତି? ତାଙ୍କର ସେଠି ମାନେ ପରିବେଶ ଟା ପରିବେଶ ଟା ଏତେ ଭଲ
ଆଚ୍ଛା ଆଚ୍ଛା ଆଛା ଆଉ ତମ ଯୋଉ ବାପଘରେ?
ବାପ ଘରେ ମୋ ବାପା ଅଛନ୍ତି ଦାଦା ଖୁଡି। ଭାଇ ଅଛନ୍ତି ମାଆ ନା ନା ନା ନାହାନ୍ତି।
ହୁଁ ହଁ ମୋର ବି ନାହାନ୍ତି ମା ଗଲେଣି।
ମା ନାହାନ୍ତି କିି ଶାଶୁ ବି ନାହାନ୍ତି।
ନା ମୋ ଶାଶୁ ଅଛନ୍ତି ମା ନାହାନ୍ତି ମା ଏଇ ଜଷ୍ଟ୍ ଏଇ ବର୍ଷେ ଦି ବର୍ଷ ହେବ ଚାଲି ଯାଇଛି। ଆଉ ବହୁତ କମ ଏଜ ରୁ ବୋଉ ଚାଲିଗଲା ଆଉ। ଆମ ଭଉଣୀଟାର ସାନ ଭଉଣୀ ତାର ପୁଅ ହବ ନା ଛୁଆ ହବାର ଥିଲା ଛଅ ମାସର ହେଇଥିଲା ଆସିଥିଲା ଘରକୁ ବୁଲିବାକୁ ଦେହ ଖରାପ। ତାପରେ ଜଷ୍ଟ ମେଡିକାଲ ଯାଇଥିଲା ତ ଡେଥ ହେଇଗଲା ଆଉ। ସେ ତା ହଜବେଣ୍ଡ ବି ଥିଲେ ପଳେଇଲେ। ଦନିଆରେ କିଛି ନହେଲେ ଯାହାବ ବି ଟିକେ ଭଲ ଭଲ ହେଲା ଏ ବୋଉ କୁ ଫୋନ୍ କରିଦେଲୁ କଥା ହେ। ଟା ହାଲକା ଲାଗ ଯୋଉ ଜିନିଷ ଟା ବି ହେଇଥାଉ ଆଉ ସେ ଆମ ସାନ ଭଉ ଲେ ଭଲ ମନ୍ଦ ଯୋଉ ଜିନିଷ ହବ ସବୁ ଆଉ ସେ ଆମ ସାନ ଭଉଣ ଟା ସେ ସାନ ଭଉଣୀଟା ସେଇଥିପାଇଁ ଫଙ୍କା ହବ ଫୋନ କରିବ ମତେ। ଆଉ କଣ ଦେଇ ଇଏ ସିଏ ଭଲ ମନ୍ଦ ଯୋଉ ଜିନିଷ ହେଇଥିବ ସବୁ ଜିନିଷ କହିବ। ଯାହା ହେଲେ ନିଜ ଲୋକଟାକୁ କହିଦେଲେ ମନ ଟା ହାଲକା ଲାଗେ ଯେ ଯେତେ ଟେନସନ ଥାଏ ଗୋଟେ ନିଜ ଲୋକଟାକୁ କହିଦେଲେ ନିଜ ଲୋକଟାକୁ କହିଦେଲେ ଗୋଟେ ମନଟାକୁ ଲାଗିବ ଯାହା ହୋଉ ମୁଁ ମା ନାହିଁ ଦେ ମୋ ଦିଦି କହିଦେଲି ମତେ ଟିକେ ଭଲ ଲାଗିଲା। ଦିଦି ଗୋଟେ ଯା ହେଲେ
ହଁ କହିଦେଲେ ସ ସିଏ ବି ଗୋଟେ ସାନ୍ତନା ଦେଇଦେବେ ନା ହଁ କିଛି ହବନି କି ଟେନ୍ ନା ନା କଣ ବୁଝେଇ ଦେଲେ ତାକୁ ଟିକେ ଭଲ ଲାଗିବ।
ହୁଁ ଏଇ ହଉଚି ଜିନିଷ ଆଉ। ଆଉ କଣ?
ହୁଁ ହୁଁ।
ଏଇଆ ଆଉ ଆଉ କଣ?
ରୋଷେଇ ସଇଲାଣି ତ ଭାତ ଖାଇଦବ ଏଇନା ଆଉ।
ହଁ ମ ନା ପଖାଳ ବି ଅଛି ମୁଁ ପଖାଳୁ ବି ଖାଏ ନା ମୁଁ ପଖାଳ ବି ଖାଏ। ପଖାଳ ଖାଏ ମୁଁ ଖାଇଦିଏ ପଖାଳ ଦିଟା ଆଉ ଗରମ ଭାତ ପୁଣି ମ ଗରମଭାତ ବେଳେ ଏତେ ଭୋକ ନ ଥାଏ ଖାଇବାଇ ଛଆ କାମ ସିରିଲା ବଳେ ଯାଇକି ଦିଟା ସାଡେଦିନଟା ବେଳେ ଅଳ୍ପ ଦିଟା ଖାଇଦିଏ ପଖାଲ ଦିଟା